ହାଲୋ
ହଁ ସାଙ୍ଗ କ
କଣ କରୁଚୁ?
ଏଇ ଏବେ ବସିଚି ଆଉ ତୁ?
ମୁଁ ସେଇ ବୁଲୁଥିଲି ଆଉ।
ଆଉ ଖରା କଣ କେମିତି ହୋଉଚି!
ଖରା ତ ପ୍ରବଳ ଜୋରେ ହୋଉଚି ଆଉ ଇଆଡ଼େ ବୋହୁତ ଗ ଗରମ ହୋଉଚି ଖରା ପ୍ରବଳ ହୋଉଚି ବୋଲି ବର୍ଷା ବି ହୋଉନି ଯେ ବୋହୁତ ଅଧିକ ଗରମ ହୋଉଚି।
ଆମର ତ ସେଇଆ ଆଉ।
ସେପଟେ ବି ସେମିତି ଗରମ କି?
ଗରମ ମାନେ ଆଜି ସକାଳୁ ଟିକେ ମେଘ ଉଠେଇଥିଲା ମେଘ ବି ଟିକେ ପକେଇଲାନି ଠିକରେ।
ହଁ ବା ମେଘ ଉ ଉଠଉଚି କିନ୍ତୁ ଆଉ ପକଉନେଇ ବୋହୁତ ଗରମ ହୋଉଚି ସେଇଥିପାଇଁ।
ଆଉ କଣ ଖାଇଥିଲୁ?
ଏ ମୁଁ ସକାଳୁ ଜଳଖିଆ ଖାଇଥିଲି ଏବେ ଖାଇବି ଭା ତଉ
ରୋଷେଇ ଶୋଇଲାଣି?
ହଁ ରୋଷେଇ ସରିଲାଣି ରୋଷେଇ ଚାଲିଛି ଏବେ ଗା ଗାଧେଇକି ଖାଇବି ମୁଁ ଆଉ।
ଓହୋ
ତୁ ଖାଇସାଇଲୁଣି।
ସକାଳୁ ଉଠିକି ସବୁବେଳେ ଗାଧେଇକିନା ଖାଇ ସା ଖାଇ ଦୋଉଚି ଆଗେ।
ଓହୋ
ଅଲ ସଷ୍ଟ୍ରଗୋ ହେଇଯିବ କିଏ କଣ କରିବ।
ହଁ ସେଟା ବି ଠିକ କଥା ଗରମ ଯୋଉ ହିସାବରେ ହଉଛି ସେଟା ସକାଳୁ ବି ସବୁ ଜିନିଷ କରିଦବା ଟା ବହୁତ୍ ଭଲ।
ଆଉ ପାଠ ପଢା କଣ ଚାଲିଚି କେମିତି।
ହଁ ଭଲ ଚାଲିଚି।
ଏବେ। କଣ ପଢୁଚୁ ନା ପଢୁନୁ।
ହଁ ଏବେ ପଢୁଚି ଏବେ ତ ଛୁଟି ଅଛି ଆଉ କଣ ପଢିବୁ।
ଓହୋ।
ଘରେ ବସିକି ସେମିତି ପଢୁଚୁ ଆଉ।
ଆଉ ବାବା ମାମା।
ବାପା ମାମା ଅଛନ୍ତି ଘରେ ଭଲ ଅଛନ୍ତି ସେ ବାବା ଯାଇଛନ୍ତି କାମକୁ ମାମା ସେପଟେ ରୋଷେଇ କରୁଛନ୍ତି ଜେଜେ କଥା ହଉଛନ୍ତି ମା ଗାଧଉଚି।
ଓ ଆଉ ଭାଇ।
ଭାଇ ଯାଇଛି କାମକୁ ମାନେ ଯୋଉ ଇଣ୍ଟରନସିପ ରେ ଯାଇଛି ଝାରସୁଗୁଡା।
ଓହୋ ଭାଇ ତାହେଲେ ଚାକିରି କଲାଣି।
ହଁ।
କଣ ଏବେ ଚାକିରି କରୁଚି।
ଚାକିରି ନୁହେଁ ମାନେ ଟ୍ରେନିଂ ଆଉ।
ଓହୋ।
କଣ ଟ୍ରେନିଂ କରୁଚି।
ସେଇମାନେ କଣ ସେ ଟ୍ରେନିଂ କରୁଥିବ ସେଇଟା ମୁଁ ଠିକ ବି ଜାଣିନି ସେ ଯାଇଛି ଟ୍ରେନିଂରେ ଆଉ।
ସେ ବି ଠିକ୍ ରେ କହିନି ତତେ ବୋଧେ। ଆଉ ମାଡଗୋଳ ହୁଅ ନା ହୁଅନି।
ନା ଆମେ ମାଡୁଗଳ କେବେ ହେଇନୁ।
ଆଉ ଭାଇ ତତେ ଚିଡେ ନା ଚିଡେନି କେବେ।
ହଁ ସେ ଭାଇ ତ ଚିଡିବ ଆଉ କଣ କରିବା।
ଓହୋ ଦୁନିଆରେ ଦେଖିଲି ଗୋଟେ ଭାଇ ଭଉଣୀ କେବେ ମାଡଗୋଳ ହଉନା ଆଉ।
ହଁ ଆମର କେବେ ମାଡୁଗୋଳ ହେଇନି।
ଆଉ କଣ ଖବର ଏବେ।
ଭଲ ଅଛି ଆଉ ପାଣି ଫାଣି ପିଉଚୁ ନା ବେ ତୁ।
ହଁ ପାଣି ତ ସେମିତି ପିଉଚି ମୋର ତ ମୁଁ ଅଧିକ ଟାଇମ୍ ପାଣି ଟୋଟାଲି ପିଏନି।
ପିଇବୁ ଏଥର ପାଣି ନହେଲେ ଖରା ଏମିତି ହଉଛି ପୁରା ଯୋଉ ସଂସ୍ୋଗ ଅଂଶୁଘାତ ବାହାରି ପଡିବ।
ଶୋଷ ହେଲେ ଯଦି ଅଧିକ ଜୋର ଶୋଷ ହେଲା ତାହେଲେ ଯାଇ ପାଣି ଟା ପିଇବି।
ହେମିତି ହେମିତି କଲେ କେମିତି ହବ ଶୋଷ ପର୍ଯ୍ୟନ୍ତ ରହିହୋଉନି ନିୟୁଜ୍ ଦେଖୁନୁ ବୋଧେ ତୁ।
ମୁଁର ତ ମନେ ପହିଲେ ପାଣି ପିଇବା ଟା ମନେ ପଡୁଛି ପାଣି ପିଉଛି ନହେଲେ ନାଇଁ ଆଉ।
ତ ମୋବାଇଲରେ କରିଦଉନୁ ଗୋଟେ ଇଏଟେ ଯେମିତି ପାଣି ପିଇବା ପାଇଁ ଆଲାର୍ମ କରିଦଉ ଯେତେବେଳେ ଆଲମ ଆତବେଳେ ପାଣି ପିବୁ।
ହଁ ମୁଁ ଆଉ କଣ ସବୁବେଳେ ମୋବାଇଲ ଟା ଧରିବ ବୋଲି ମାନେ।
ଏ ତମ ଘରେ ସେଇଟା ରଖିଦେଇଥିବୁ ଶୁଭିବନି ତତେ ଯାହାଲେ ବି।
ଓହୋ।
ଆଉ ଏ ବର୍ଷ ରଜ କେମିତି କଣ ହଉ କି
ହଁ ଭଲ ହଉଛି ରଜ ଏଥର ଆମ ଗାଁ ରେ ମହୋତ୍ସବ ହବ। ମହୋତ୍ସବ ରେ ସବୁ ଦୋଳି କରିବେ ସବୁ ଡ୍ୟାନ୍ସ କରିବେ ଫଟୋ ଉଠେଇବା ପାଇଁ ସବୁ କରିବେ ଡେକୋରେସନ୍ ଗୋଟେ କରିବେ ଭଲ ସଜାସଜି କରିକି କହୁଛନ୍ତି ଆଉ।
ହଁ।
ଆଉ ରଜ ପାଇଁ ଡ୍ରେସ୍ କିଣି ସାରିଲଣି।
ହଁ କିଣ ତ ଯା ସ୍ କିଣିନି ଭାବୁଛି ଦିହଳ ମଗେଇବି ଆଉ ଗୋଟେ କିଣିବି।
ହୁଁ ହୁଁ ହଁ ଆଜିକାଲି ତ ସେ ଭଲ ଆଉ ଏ ଖରାରେ ଆଉ କିଏ ବାହାରିକି ଯାଉଛି କିଣିବା ପାଇଁ କହିଲୁ।
ହଁ ଆଉ ତୁ କି ଡ୍ରେସ୍ କିଣିଲୁ ନା ମଗେଇଲୁ?
କିଣିବି ବୋଲି ଭାବୁଛି ଆଉ।
କଣ କିଣିବୁ।
ଆଣିବା ରଜକୁ କୁର୍ତ୍ତିୀ ନହେଲେ କଣ
ଓହୋ।
ଆମର ତ ସେଇ ମହୋତ୍ସବର କହୁଛନ୍ତି ଯଉ ପିନ୍ଧିବା ପାଇଁ ଶାଢ଼ୀ ବୋଲି ମୁଁ କହିଛି ମୁଁ ଡ୍ରେସଟେ ଆଣିବି ହେରି ତାପରେ ଶାଢ଼ୀ ବି ଗୋଟେ ମୋର ଆଣହଇଛି ସେଇଟା ତିଆରି କରିବା ପାଇଁ ଦେଇଛି ବ୍ଲାଉଜ୍ ସେଇଟା ତିଆରି କରିସାରିଲା ପରେ ଆମେ ପିନ୍ଧିବୁ-ବୁ-ଵୁ ରଜକୁ ଆଉ ମହୋତ୍ସବ କୁ ଆଉ।
ଓହୋ ଆଉ ଖେଳ ଦେଖୁନା ଦେଖୁନି।
ହଁ ମୁଁ ଖେଳ ଦେଖେ।
ଆଉ କୋଉ ଟିମ କୁ ସପୋର୍ଟ କରୁ?
ମୋର ସେମିତି କିଛି ଟିମି ସପୋର୍ଟ କରେନି ମାନେ ମୋର ସବୁ ଟିମ୍ ମତେ ସମସ୍ତଙ୍କୁ ଭଲ ଲାଗେ।
ତଥାପି ଯିଏ ତ ଗୋଟେ ଥିବ ତାକୁ ଅଧିକ ଭଲ ଲାଗୁଥିବ।
ନାଇଁ ମ କେହି ନାହାନ୍ତି।
ଥିବ ନା କେହି ନାହାନ୍ତି କହିଲେ ଆଉ ହବ।
ସବୁ ଟିମ୍ ତ ମତେ ଭଲ ଲାଗେ କୋଉଟା କଣ ଗୋଟେ ଖରାପ ନାଗେ କି
ଆର-ସି-ବି ଖେଳ ଟା ଭଲ ଲାଗେ?
ହଁ ତାଙ୍କ ଖେଳ ସବୁ ତ ଏମିତିରେ ତ ମାନେ ଇଣ୍ଡିଆ ଖେଳ ଯେତେବେଳେ ହଉଛି ସମସ୍ତେ ତ ମିଶିକି ଖେଳୁଛନ୍ତି ଆଉ ଆଇ ପି ଏଲ ରେ ଯଦି ଭାଗବାଣ୍ଟ ହେଇଯିବେ ତାହେଲେ ଆମେ ଆଉ କଣ ଦୁସମନ୍ କରିଦବା ସମସ୍ତଙ୍କୁ।
ହଁ ସେଟା ବି ସତ କଥା।
ସେଥିପାଇଁ ମୋର ଆଉ କଉ ମାନେ ଆଉ କେହି ନାହାନ୍ତି ସମସ୍ତେ ଙ୍କ ଖେଳ ମୁଁ ଦେଖେ।
ଆ ସେଇଟା ତ ସେଟା ବି ଛୁଆ ବୁଝି ପାରୁନାହାନ୍ତି ସେଟାରେ ବି ତ କଣ କହୁଛନ୍ତି ଆମେ ଏଇ ଟିମ ଆମେ ସେଇ ଟିମ୍ କହିକି ମାଡ କୋଳ ଲଗୋଉଛନ୍ତି।
ହଁ ସେଟା ଆକ୍ଚୁଆଲି କରିବା କଥା ନୁହଁ ସେ କହୁଛନ୍ତି ଆଇ ପି ସେଟା ଇଣ୍ଡିଆ ଟିମ୍ ଖେଳୁଛି ମାନେ ଏଟା ଇଣ୍ଡିଆର ଆଇ ପି ଏଲ ଖେଳୁଛି ମାନେ ଆଇ ପି ଏଲ ମୁଁ କହିଲି ଆଇ ପି ଏଲ ଖେଳୁଛି ମାନେ ତା ବୋଲି କଣ ସମସ୍ତଙ୍କୁ ଦୁଷ୍ମନ ଏମିତି ଲୋକମାନଙ୍କୁ ଚିରେଇଲେ ତମେ କଣ ନିଜକୁ ଇଣ୍ଡିଆ ଇଏ କରୁଛ।
ହଁ।
ତମେ ତ ଲୋକମାନଙ୍କୁ ଏମିତି ଚିଡେଇବ ଇଏ କରିବ ତାହେଲେ ତମେ ଇଣ୍ଡିଆର ଲୋକ ବୋଲି ତମକୁ କିଏ କହିବ।
ହଁ ସେଇଆ।
ସେଇଟା ମୋର ଆଇ ପି ଏଲ ମୁଁ ସବୁବେଳେ ଦେଖେ ସବୁ ଇଏ ଆଉ।
ଆଉ ବାବା ହେରିକା ଦେଖନ୍ତି ନା ଦେଖନ୍ତିନି?
ହଁ ସେମାନେ ଦେଖନ୍ତି ସେମାନେ ତ ଆଗେ ଦେଖନ୍ତି ଆଉ।
ଆ ଆ ତୁ ଖାଲି ସେଇଠି ବସିକି ଟିକେ ଦେଖୁ।
ହଁ ସେଇଟା ମୁଁ ଲଗେଇ ଦିଏ ଟିଭିରେ ଲଗେଇକି ଦେଖେ ସେଠି ବସିକି ସେଥିରେ ଦେଖେ ନହେଲେ ମୋବାଇଲରେ ଦେଖେ।
ଓହୋ।
ଆଉ ତୋର କୋଉ ଟିମ ଯୋଉ ଭଲ ଲାଗେ।
ମତେ ବି ସେ ସବୁଠ ଭଲ ଲାଗେ ଛୁଆ ମାନେ ଖାଲି ଚିଡାନ୍ତି ଆଉ।
ହଁ
ଆଉ ଯୋଉ ଏମ୍ ଏସ ଧୋନୀ
ହଁ ସିଏ ତାଙ୍କର ହେଇଗଲା ନା ସିଏ ପଳେଇଲେ ଆଉ।
ସେଇଟା ଖାଲି ମନକୁ ଦୁଃଖ ହେଲା ଆଉ କିଛି ଦୁଃଖ ନାହିଁ।
ହଁ ଛତା ବି ଗୋଡେ ଗାରେ ସିଏ
ଭଲ ଖେଳୁଥିଲେ ନା
ହଁ
ଆଉ ଏମାନେ ଏଠି ବିରାଟ ଇଏ କହୁଛି ମୁଁ ବିରାଟ ଫନ୍ ଇଏ କହୁଛି ମୁଁ ସିଏସ୍ କେ ଫାନ ଆଉ ଏମିତି କହି ମାଡ ଗୋଳ ହଉଛନ୍ତି। ସିଏ ତ ହେଠି ଭାଇ ଭାଇ ଭଳିଆ ଚଳୁଛନ୍ତି ।ତମେ ମାଡ ଗୋଳ ହେଲେ କଣ ଲାଭ।
ସେଇଆସ ସେଇଟାଉ ଗୋଟେ କଥା ପୁଣି ସେମାନେ ତ ଏମିତି ହଉନାହାନ୍ତି ତମେମାନେ କାଇଁ ଏମିତି ହଉଛ।
ଏମାନେ ଏଠି ମାଡଗୋଳ ହେଇକିନା ପୁରା ହଣା କଟା ହେଇଯାଉଛନ୍ତି।
ହଁ
ଆଉ ଦଶହରା ଏପଟେ କେମିତି ହୁଏ?
ହଁ ଦଶହରା ବହୁତ ଭଲ ହୁଏ ଏପଟେ ଆମର ଦଶହରା ବହୁତ ପ୍ରସିଦ୍ଧ ମାନେ ଦଶହରା ମାନେ କଣ କଲା ଆମର ଏପଟେ ଗୋଟେ ହୁଏ ବଳଦ ଯାତ୍ରା ସେଇଟା ଆମ ଭୁବନରେ ବହୁତ ପ୍ରସିଦ୍ଧ।
ଓହୋ ଆମର ବି ଏପଟେ ହୁଏ ଯେ ଆମର ବହୁତ ବଢିଆ ହୁଏ ।ଆମର ବହୁତ ମାନେ କଣ କହିଲୁ ସବୁ ଗଳି ଗଳିରେ ଯୁଆଡେ ଦେଖିବୁ ଖାଲି ଦୁର୍ଗାଙ୍କ ମେଢ ଆଉ ସକାଳୁ ସକାଳୁ ଯିବୁ ଦେଖିବୁ ଯଦି ବଳଯାତା ବଳଯାତ୍ରା ଦେଖିବୁ ଯଦି ସକା ସକାଳୁ ସକାଳୁ ଯିବୁ ବଡ ବଡ ବଳଦ ଆସିଥିବେ। ଆଉ ତାପରେ ଯ ବଳଯାତ୍ରା ଦେଖିବୁ ପୁଣି ରାତିକୁୁ ଯିବୁ ଯଦି ଦେଖିବୁ ଅଷ୍ଟମୀ ଦିନ ତ ଆମ ଗାଁରେ ଅଷ୍ଟମୀ, ନବମୀ, ଦଶମୀ ଦିନ ତ ଆମ ଗାଁରେ ହୁଏ ଖଣ୍ଡା ଖେଳ ଆମର କ୍ଷତ୍ରୀିୟ ଯେହେତୁ ଖଣ୍ଡା ଖେଳ ହୁଏ। ଖଣ୍ଡା ଖେଳନ୍ତି ଠାକୁ ପଥର ପୂଜା କରାହୁଏ ପଥର ଗୁଡା ତ କୁହନ୍ତି ଆମର ଛୋଟ ଛୋଟ ଅଣା ହେଇଥିଲା ବଢୁଛିୁ ବୋଲି ଠାକୁରଙ୍କ ପଥର ଅ ସେ ପଥର ସେଇଠି ପୂଜା ହୁଅନ୍ତି। ଆଉ ତାପରେ ଏମତି ତ ହୁଏ ଆଉ ଆଉ ଯୋଉ ଦଶମୀ ଦିନ ଇଏ କରାହୁଏ। ବଡ ପୁରା ଧୁମଧାମ ରେ ଗାଁ ତାଙ୍କ ବୁଲନ୍ତି ସେନ୍ତୀ କରାଯାଏ।
ହୁଁ ଏପଟେ ବି ଆମର ସେମିତି ପରଥାଏ ।ବଳଯାତ୍ରା ବହୁତ ପ୍ରସିଦ୍ଧ ମାନେ ଏଇଟା ମାନେ ସବୁ ଯେତିକି ସବୁ ମେଢ ହେଇଥିବ ମାନେ ସେଇ ଗାଁ ଟାଙ୍କ ପୁରା ଟୋଟାଲି ପୁରା ମେଢରେ ପୁରା ଭରି ଯାଇଥିବ ଆଉ ଯୋଉ ଦିନ ଭସା ଆଣିକି ଇଏ କରନ୍ତି ସେଦିନ ସବୁବେଳେ ପୁରା ତିରୁ ରାତିରୁ ତାକୁ ସବୁ ଠା କୁକୁରଙ୍କୁ ବୁଲାନ୍ତି ବଳଦ ବୁଲାନ୍ତି ତାପରେ ସକାଳକୁ ଆମେ ସବୁ ମାନେ ରାତିରେ ତ ଆମେ ଆଉ ଯାଇପାରୁନ। ସେଥିପାଇଁ ଆମେ ସକାଳୁ ସକାଳୁ ଯାଉ ଦେଖିବା ପାଇଁ ବହୁତ ବଢିଆ ମଜା ଲାଗେ ସେ ଆମେ ସବୁ ବୁଲି ବୁଲାକି ଦେଖିକି ଆସୁ ଆଉ। ବହୁତ ବଡ ବଡ ଆମେ ବହୁତ ବଡ ବଡ ମେଢ ପକାନ୍ତି ବହୁତ ଜିନିଷ ବି କରିଥାନ୍ତି ମାନେ ମୀନା ବଜାର ଟାଇପ ର ଗୋଟେ କରନ୍ତି ଆଉ।
ଆଉ ଆଉ ଢେଙ୍କାନାଳ ଆଉ କୁଆଡେ କୁଆଡେ ବୁଲିଛୁ। ଆମ ଆଡେ ଟିକେ ଆସୁନୁ ବୁଲି ବୁଲାକି ଯାଆନ୍ତୁ ଯାଜପୁର ଆଡେ।
ହଁ ଯିବା ଆଉ।
ଆଉ ବିରଜା କ୍ଷେତ୍ର ଆସିକି ଦେଖନ୍ତୁ ଇଏ କରନ୍ତୁ।
ହଁ ମୁଁ ବିରଜା ଯାଇଥିଲି ମୁଁ ବିରଜା ଯାଇଥିଲି ଆଖଣ୍ଡଳମଣି ବି ଯାଇଛି ଆଉ ସେପଟେ ସବୁ
ଧବଳେଶ୍ଵର
ଧବଳ୍ଵର ଟା ମୁଁ ଏତେ ନହିଁ ଯାଇନଥିଲି ।କାହିଁକି ନା ଏପଟେ ମୋ ବାବା କାମ କରନ୍ତି ମୁଁ ସେଇଠିକି ଯାଇକି ଯୋଉ ଯାଇଥିଲି ଥରେ ଯେ ସେଇଠି ସବୁ ଦେଖିକି ଆସିଥିଲି।
ଓହୋ
ଆଉ ଏବେ କଣ କରିବୁ ଯାଇକି?
ଆଁ
ଏବେ କଣ କରିବୁ?
ଏବେ ଯାଇକି କରିବା ଆମେ ବୁଲି ଯାଇନୁ ବୁଲିକି ଗଲେ ଯାଇକି ସବୁ ବୁଲିବୁ ଆଉ।
ଅ ଆସିଲେ ମତେ କହିବୁ ଆମ ଘରଡ ଟିକେ ଆସିବୁ ବୁଲିକି ଯିବୁ।
ହଁ ହଁ
ଓହୋ
ହଉ ମୁଁ ରଖୁଚି ତାହେଲେ। ମୁଁ ଯାଉଚି ଗାଧେଇବି ଆଉ।
ହଉ